ହ୍ୟାଲୋ।
ହଁ ମୁଁ କହିଲି ଆପଣ ମୋ କଥା ଶୁଭୁଚି
ହଁ ହଁ ମୋ କଥା ଆପଣଙ୍କୁ ଶୁଭୁଛି ଠିକ ସେ? ମୋ କଥା ଆପଣଙ୍କ ସୁବୁଚି ଠିକସେ? ହଁ ହଁ।
ହଁ ଆପଣ ହଁ ହଁ ମ ଦେହ ଠିକ ଅଛି ଆପଣଙ୍କ କେମିତି ଅଛି? ହଁ ମୋ ଦେହ ଠିକ ଅଛି ଆଉ ଆପଣଙ୍କ ଯାଇ କେମିତି ଅଛି? ଆଚଛା କରାଜାଉଛି କଣଟା ତରଉଛି। ଆଚ୍ଛା ଆଚ୍ଛା ଭଲ ହେଲାଣି ନା ଯାହାହଉ। ଓହୋ ଆଜି ଆଜି ଆଉ କଣ ସକାଳୁ ହଉଥିଲ। ହଁ କାଲି ଯାଇଥିଲୁ ଆଉ ସକାଳୁ କଣ ଖାଇଥିଲ?
ଚୁଡା ଆଉ କଣ କାହିଁକିନା ସକାଳୁଟିକେ ଆଉ ଓ ସେମିତି ଆପଣ କଣ ଖାଇଥିଲେ ଜଳଖିଆ ସକାଳେ?
ସେଇ ମୋର ବି ସେ ଚୁଡା କୁ ଚମନପ୍ଲାସ ଖାଇଥିଲି ଚୁଡ଼ା ଚମନପ୍ଲାସ ଖାଇଥିଲି।
ହଁ ବହୁତ ଭଲ ପୁଷ୍ଟିକର ଖାଦ୍ୟ ହଁ ଆଉ ଖରାବେଳେ କଣ ଖାଇଥିଲେ
ସେଇ ଖରା ବେଳେ ଡାଲି କୁ ଚାଉମିିନ ଖାଇଥିଲୁ।
ହଁ ଡାଲି କୁ ଚାଉମିନ ମାନେ ଡାଲି ରେ ଚାଉମିନ ପକେଇକି ଖାଇଥିଲ ଗୋଳେଇକି? ହଁ ଭଲ କମ୍ବିନେସନ୍ ହଁ ହଁ। ହଁ ଆଉ ଏଇନା କଣ ଖାଇଛନ୍ତି ନା ଏଇନା ଖାଇନାହାନ୍ତି ଖାଇବେ?
ନାଇଁ, ନାଇଁ, କିଛି ଖାଇନି ଖାଇବି ଭାବୁଛି।
ହଁ ଆଉ କଣ ଖାଇବେ, ଏଇନା ଓ କଷୀର ମିକସର ଓ ଆଜି କାହାର ଗୋଟେ ଜନ୍ମଦିନ ଥିଲା ବୋଧେ କହୁଥିଲେ, ଆପଣ
ହଁ, ସେ ରାତିରେ ଥିଲା, ରାତି ସେ
ଅ ରାତିରେ ତାହେଲେ ଆପଣ, ସେଠି ଖାଇବି ବାହାରେ
ହଁ ସେଠି ଭାରି ଖାଇବୁ, ସେଠି ସେଠି ସର ଭ ଉପରେ କିଛି ଖାଇବୁ ଆଉ
ହଁ ହଁ ହଁ ହ ଆଉ ଆପଣ କସଛି
ହଁ କ ଯାଇଥିଲ ଆ କଲେ୍ ହଁ ଆଜି ଯାଇଥିଲି କଲେ କ୍ସ ହେଲାେ ଆଜ୍ଞା, ଆଉ କେମ୍ କେମିଷ୍ଟ୍ର ଗ୍ଲାସ୍, ସରି କେମିଷ୍ଟ୍ରି ଗ୍ଲାସ୍ ସେ ବର ପଳେଇ ହେଇଥାନ୍ତା କିନ୍ତୁ ତା ପୂର୍ବରୁ ମସ ହେଲା ହ ହଁ ମଥ୍ଲସ୍ କର ଥ ସେ ଯୋ ସେ ଇଏ ପଢ଼ାଲା ଆମର ସାଇନକ୍, ଏମତି କିଛି ଗୋଟେ ଥିଲା।
ହଁ, ହାଇପର ବଲିକ, ହାଇପର ବଲିକ
ହଁ ହାଇପୁର ବଲ କାଜ ବସ
ଓହୋ, ହୋ, ଆପଣ ପଢିଲେ ନା ଆପଣ ଢୁଳଉଥିଲେ
ହଁ, ନାଇଁ ମାନେ ସେ ଟିକେ ଶୋଇକି ମନେ ରଖ, ଆଖି ମୁ ଯିବୁ
ଓହୋ ହ ହଁ ହଁ ଆପଣ କୋଉ ରୁମ ରେ ବସିଥିଲେ ଆଜି, ଏକ ନମ୍ବର ନା ଛବିଶ ନମ୍ବର?
ସେ ଏକ ନମ୍ବରରେ ବସିଥିଲେ, ତାପରେ କ୍ଲାସ ପାଇଁ ପଚିଶ ନମ୍ବର ରୁମକୁ ଯାଇଥିଲେ।
ହଁ ହଁ ହଁ, ଆପଣ ଆଜି ତାହାଲେ ଯିବ ତାର ଗ ଲୋକ ନା ଆପଣ କିଏ କିଏ ଯିବେ? ଏକ ନା ଆଉ କିଏ ସାଙ୍ଗସାଥି ଅଛନ୍ତି
ନାଇଁ, ହଉ ମୁର ମରିଇଯିବ ଓମରି ମରଙ୍ଗ ମରମରି ହ ଆଉ ତାପରେ ବାକି, ସେ ତାଙ୍କର ଯାହା ସାଙ୍ଗ ସାଥି ଥିବ। ହଁ ମୁଁ ତ ଗଧରିବ ନ
ଓହୋ, ତାଙ୍କର ଗାଡି ବୋଧେ ସୁବିଧା ନାହିଁ।
ନାଇଁ ସେ ଗାଡି ସୁବିଧା କଥା ମୁଁ ଜାଣିନି, କିନ୍ତୁ ମୋ ପାଖରେ ଅଛି, ସେ ଯୁଁ ମୁଁ ଯିବ। କାଇ ତଲ ସୋଇକଲ ସା ବ୍ୟାଟି କରି ସା
ହଁ ହଁ
ସେ ଆ ଆଉ ହଁ, ଆପଣଙ୍କ, ଆପଣଙ୍କ ଘରେ ସବୁ ଭଲ ଠିକ ଠାକ୍
ଆମ ଘରେ ସବୁ ଭଲ, ଆପଣଙ୍କ ଘରେ ସବୁ ଠିକ ଠାକ୍, ଆପଣଙ୍କ ବାପା କ?
ହଁ ଭ ବାବା ଯାଇଛନ୍ତି, ଭାଇ କ ସ୍କୁଲ ଆଣିବାକୁ। ସ୍କୁଲ ତାର ଯ ଫିଟିଲା ନା, ଦ ଦ ଚାଳିଶରୁ ଚାରିଟା ବନ୍ଦର ଥିଲା ହ ମାମା ବାଥରୁମ ଯଥିଲା, ଏବେ ଆସିଲ ଆଉ ନାଇ, ଆଉ ତମ ଘରେ ସବୁ କିଏ କଣ କହୁଛନ୍ତି?
ହଁ, ଆମ ଘରେ ସବୁ ଠିକ ଠାକ ଅଛି। ହୁଁ
ଆଚ୍ଛା, ଆଚ୍ଛା, ସବୁ ଛୋଟ ଅଛ ଆଉ ଆଜି ପଟେ ଖେଳାଳ
ହଁ ଖେଳଳି ଖେଳି ଯିବା ଆଉ ଟିକେ ଚାରିଟା, ଚାରିଟା ହେଲେ ଯିବା, ଚାରିଟା ନହ ସାଢେ ଚାରିଟା ଆଟା ପାଞ୍ଚଟା ବେଳକୁ ଯିବା ଠିକ ଖେଳିବାକୁ, ହୁଁ
ଆଛା, ଆଛା, ଖେଳିବା କୋଉଠି ଯାଉଛେ?
ଆମେ ଯାଉଚୁ। ଚୁ ଆଜ୍ଞା ରେବତୀ ନଗର ନହଲେ ସୂର୍ଯ୍ୟ ଘରିଠିକି ଟିକେ ଯାଉଚୁ ନହେଲେ ଟିକେ ବୁଲାବୁଲି କରିଦଉଚୁ।
ଆଛା। ଆଛା। ତ ଆପଣଙ୍କୁ କଣ କଣ କ ହେ ଖେଳିଆକୁ କଣ ପସନ୍ଦ?
ହଁ ଆମକୁ ଖେଳିବାକୁ କ୍ରିକେଟ୍ ବହୁତ ପସନ୍ଦ ଖେଳିବାକୁ। ଆମେ କ୍ରିକେଟ ଖେଳୁ ବହୁତ ସମୟ। ଆ ଏବେ ତ କ୍ରିକେଟ ଖେଳିବାକୁ ଯାଇ ହଉନି ଟିକେ ଅସୁବ ସୁବିଧା ହୋଇଯାଇଚି। ହଁ ପିଲା ଫିଲା ଟିକେ ଆସୁନାହାନ୍ତି, ଟିକେ କଳି କଜିଆ ହେଇଯାଇଚି ପିଲାଙ୍କ ସହିତ ଆଉ। ପିଲା ଟିକେ ଅଲଗା ହେଇଯାଇଚନ୍ତି, ଅଲଗା ଗୋଷ୍ଠୀରେ ଭାଙ୍ଗି ଯାଇଛନ୍ତି। ହଁ ସେଇଥିପାଇଁ ଆମେ ଏଇନା ଟି କ୍ରିକେଟ୍ ଖେଳିବାକୁ ଯାଉନୁ ଆମେ ଟିକେ ଏଇଠି ପୁଚି ଖେଳିଦଉଚୁ ଆଉ।
ଆ ଆ ଆପଣ ତ ପୂରା ଦେଶୀ ଲୋକ ବାହାରି ଗଲେ।
ହଁ ହଁ ହଁ ପୁଚି ଦୋଳି ଏମିତି ସବୁ ଲାଗିଚି, ଦୋଳି ଲାଗିଚି ଏବେ ବି।
ସେ ସେ ସେ ସେଇ କଥା ଆପଣ ତ ଓଡିଶାର ପରମ୍ପରାକୁ ବଜେଇ ରଖୁ
ହଁ ବଜାୟ ରଖିବାକୁ ପଡିବ ଆଉ। ଓଡିଶା ପରମ୍ପରା ଆଉ କଣ କରିବା ଆମେ ଆଉ। ପିଲା ତ କେହି ଆଉ ନାହାନ୍ତି ନା, ହଁ। ପୁଚି ଖେଳ ନାଇଁ ଗୋଟେ ନ୍ୟସନାଲ ପୁଚି ଖେଳ କମ୍ପିଟିସନ ବାହାରିଲାଣି ଆଉ ସେଥିରେ ଭାଗ ନେଇଯିବା। ଆପଣ ଭାଗ ନେବେ କିି ଆପଣ ଭଲ ପୁଚି ଖେଳନ୍ତି।
ହଁ ଆମେ ହାତରେ ଖେଳୁ। ପୁଚି ଖେଳ, ତତେ ସେ ଦ କ୍ୱାଲିଫାଇ କରି ଦେବି, ହାତରେ ଖେଳ ଠିକ୍ ଅଛି ନିଶ୍ଚୟ ନିଶ୍ଚୟ ଆପଣ ଆମ ନାଁ କରି ଦେଇଦେବେ, କିଛି ଅସୁବିଧା ନା
ହଁ ଠିକ ଅଛି ଆପଣଙ୍କର ସିଦ୍ଧାନ୍ତ ଶଙ୍କର ମହାପାତ୍ର।
ହୁଁ ନାଇ।
ନା ସିଦ୍ଧାନ୍ତ ଶଙ୍କର ପାଣିଗ୍ରାହୀ।
ନା ସିଦ୍ଧାନ୍ତ ଶଙ୍କର ମନ୍ଦିର।
ଓହୋ ଠିକ୍ ଅଛି, ହଁ ଠିକ୍ ଅଛି ଠିକ୍ ଅଛି ଆପଣଙ୍କ ନାଁ ଟା ମୁଁ ଚଢ଼େଇ ଦେଇଚି। ହଁ ଆପଣ ରେଜିଷ୍ଟର କରିବାକୁ ମାତ୍ର ଦି ହଜାର ଟଙ୍କା ଦେବେ।
ହଁ ଆଛା ହଉ ତାହେଲେ।
ଆପଣଙ୍କ ନାଁ ଟା ଚଢିଯାଇଚି, ତେଣୁ ଆପଣ ମାତ୍ର ଦି ହଜାର ଟଙ୍କା ଦେଲେ ଆପଣ ଖେଳିପାରିବେ।
ନାଇଁ ମୁଁ ମୋର ଏବେ ମନେ ପଡ଼ିଲା ମୁଁ ଗୋଡ଼ ଖଣ୍ଡିଆ ହେଇଯାଇଚି, ସେ
ହଁ ଆପଣ ତ ହାତରେ ଖେଳନ୍ତି ଆପଣଙ୍କୁ ଗୋଡ ଖଣ୍ଡିଆ ହେଲେ ସେଥିରେ ଅସୁବିଧା କିଛି ନାହିଁ।
ନାଇଁ ଏବେ ଏବେ ହାତ ଭାଙ୍ଗିଗଲା, ଏ ପଡିଗଲେ ନା ଏ ଧୁମ। ତୁ ଯା ସାଙ୍ଗ ହେଲ?
ନାଇଁ ନାଇଁ ଆପଣ ତ ମୋବାଇଲ ଧରିିକି କଥା ହଉଥିବେ ନା ଆପଣଙ୍କ ହାତ ଠିକ ଅଛି। ହଁ ହଁ ନାଇଁ ଆପଣ ଟିକେ ମିଛ
ଗୋଟେ ହାତର ଗୋଟେ ହାତରେ ମୋବାଇଲରେ କଥା ହଉଚି ଆଉ ଗୋଟେ ହାତରେ ପଡିଗଲି।
ହଁ ଠିକ ଅଛି ଠିକ ଅଛି ଆପଣ ବାହାନା କରୁଚନ୍ତି, ଆପଣ ଖେଳିବା ପାଇଁ ଯୋଗ୍ୟତା ନୁହନ୍ତି। ଆମେ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା କରୁଥିଲୁ ଆପଣ ଯୋଗ୍ୟତାରେ ପାସ୍ କରିନାହା ଆନ୍ତି, ତେଣୁ ଆମେ ଅନ୍ୟ ପ୍ରତିଯୋଗୀ ଦେଖିବାକୁ ଚାହୁଁଚୁ। ଆଉ ଆଶୁତୋଷ ଭାଇନା ଖବର କଣ?
ହଁ ଆଶୁତୋଷ ଭାଇନା ସବୁ ସେମିତି ଭଲ ସେ ଆଉ ଟିକେ ପରେ ଫୋନ କରିବ ଯିବା। ସେ ଆଉ ଗୋଟେ ପରେ ମୁଁ ଯିବି ସେ ଗଲେ ସେ ମେଗେସ ରଖିକି ଯିବି ତଳକୁ ଯଦି ତୁ ଫ୍ରି ଥିବୁ ମାନେ ସେଇ ସାଢେ ଚାରିରୁ ଛ ଭିତରେ ଯେତେବେଳେ ତୁ ଫ୍ରି ଥିବୁ। ସେଜ୍ କରିଦବୁ।
ହଁ ହଁ ଠିକ୍ ଅଛି, ଠିକ୍ ଅଛି ମୁଁ ଗଲେ ମେସେଜ କରିଦେବି ସେମିତି ତ ମୁଁ ଫ୍ରି ନଥିବି କାହିଁକିନା ସାଙ୍ଗ ଘରେ ଥିବି।
ହଁ ହଁ ନାଇଁ ତୁ ଦଶ ଗୋଟେ ଦଶ ମିନିଟ ବି ହଁ ହଁ ବୁଝିଲି ମୋ ତେ ଦଶ ଘଣ୍ ଟ ବି ଫ୍ରି ହେଲେ ମତେ କହିଥିବୁ ଆଉ। ନାଇ ତାପରେ ମୋର ଜୀବନ ସେ ତାପରେ ତୁ ଆସିଲେ ସେ ଆଶୋଷ ହେଇ ଯାହା କାମ କରୁଥୁ ବାକି ଆମେ ସେ
ଆଉ ରାତିରେ ଆସିଲେ, ମୁଁ ତମକୁ ଯେମିତି ହେଲେ ନିଶ୍ଚୟ କଥା ହେବି ଆପଣଙ୍କ ସହିତ
ଆପଣ ଆଜି ବୋଧେ ସକାଳେ ବ୍ୟସ୍ତ ଥିଲେ? ହଁ କାହିଁକି ନା ଆପଣଙ୍କୁ ଦୁଇଥ କଲ୍ କରିଥିଲେ, ଆପଣ ରିସିଭ୍ କରିନଥିଲେ?
ହଁ ଆ ସେ ସକାଳୁ ସକାଳୁ ଉଠିବାକୁ ପଡୁଛି ସେ ହଳ କରିବାକୁ ଯିବାକୁ ପଡୁଛି।
ହଁ ହଁ ହଁ। ହଁ ଆପଣ ହଳ କରୁଛନ୍ତି, ତାହଲେ ନା ଆପଣଙ୍କର ପଚାଶ ଦିନ ଚାଲିଛି?
ହ ଆମର ବ ଯଉ ଇଏ ଚାଷ ଚାଲିଛି ଅଙ୍ଗୁୁର ଚାଷ
ଓ ହୋ ଅଙ୍ଗୁର ଚାଷ ବହୁତ ଭଲ ବ୍ୟବସାୟ ଆମର ଏବେ ଡ୍ରାଗନ୍ ଫ୍ରୁଟ୍ ଜାଣିଥିବେ ଆପଣ ଡ୍ରାଗନ୍ ଫ୍ରୁଟ୍ ଫ୍ରୁଟ୍ ହଁ ଆମର ସେଇ ଚାଷ ଚାଲିଛି।
ଆରେ ବାପ ଆପଣ ତପଡା ମ ଆଧୁନିକିକ ଶଡେ
ହଁ ହଁ ଆଉ ସେଟା ମକା ଟିକେ ଜଲିଛି ଯୋଉ ଛୋଟ ମକା ଯୋଉ ବେବି କଣ ଜାଣିଛନ୍ତି ଆପଣ ଛୁଆ ମକା ହଁ ହଁ ସେଇଟା ବି ଚାଲିଛି ଟିକେନାକୁ
ହଁ ଆଉ ଆମର ତ ଶୟବିନ ବଢି ଆଉ।
ହଁ ସେଇଟା ବହୁତ ଭଲ ଦେହ ପାଇଁ ବହୁତ ହିତକର।
ସେ ବଢିଆ ହଁ ପନିର ଚାଷ ବି ହଉଛି।
ଆପଣ ଭଲାଗାବୁଛନ୍ତି ସେଇଟା ଗାଈ ଚାଷଇଥିବ ଗଈ କ୍ଷର ବାହାରିଲେ କ୍ଷୀରୁ ପନିର କରିବେ ଆପଣ।
ଓହୋ ଆଚ୍ଛା ଆଛା ବୁଝିଲା ଆମେ ଏବେ ନୂଆ ନୂଆ କିଛି ଆମେ କିଛି ନାଇଁ ନହି ଏବେ ଆମେ ନୂଆ ପରୀକ୍ଷା କରୁଥିଲେ ପର୍ ନି ରୂପକ୍ଷିଟ କେନ୍ଦ୍ରବର୍ଣ ରକ୍ଷେ
ଓହୋ କିଛି ଅସୁବିଧା ନାହିଁ, ତାକୁ ଟିକେ ଦଳିଦେବେ ଭାଙ୍ଗିଦେବେ ହଁ ତାରେ ଟିକେ ପାଣି ମିଶେଇ ଘାଣ୍ଟିବେ ଆଉ ଯେ ପର୍ଯ୍ୟନ୍ତ ପୁରା ଗୁଣ୍ଡ ବିହନ ହେଇଛି ଆଉ।
ଆଚ୍ଛା ଆଚ୍ଛା ସେଦି କିଲ ଯେ ଗାଈ ହେଇଗଲା।
ଏକଦମ ମିଛ କଥା କାଇଲେ? ହ ସ୍ପଷ୍ଟ ଜଣା ପଡୁଛି, ଆପଣ ମିଛ କଥା କହିଲେ ବୋଲି।
ହଁ ଆପଣ ଏଇ ଯିବେ ବୋଧେ, ଖେଳିବାକୁ ଯିବେ ବୋଧେ ପାର୍କ ଟିକେ?
ହଁ ସେ କାମ ଅଛି ଟିକେ ଯିବା ପ ସେ
ହଁ କିଏ କିଏ ଯିବେ?
ସେଇ ଆମର ସେଇ ଆଶୁଷ ମିତ୍ର ବସା ଯିବୁ।
ହଁ ଆଉ କିଏ ଆସିବନନି ଚିକୁ କି ସାଗର ଭାଇନା?
ସିଏ ତାଙ୍କର ଯଦି ସେ କ୍ରିକେଟ ରେ ହାରିବେ, ତାହେଲେ ସେ ସେଠି ଆସିବ ଆଉ।
ଓହୋ ତାହେଲେ ସେମିତି କଥା ହଉଛି ନା।
ଆଜ୍ଞା ଆଜ୍ଞା ନହେଲେ ଆମ ଦି ଜଣ ଭିତରେ ଯାହା କାମ ଚାଲିବ ଆଉ।
ହଁ ଠିକ ଅଛି ଆପଣଙ୍କ ଭିତରେ ତ କାମ ଚାଲୁଛି, ଆମେ ଜାଣିଛୁ ଆପଣଙ୍କ ତ ହୁଏତ କାମ ସମାପ୍ତ ହବା ଉପରେ ହେଲାଣି।
ନାଇଁ ଆଉ ବହୁତ ଅଛି, ସମସ୍ତ ହେନ ହବ ଆଉ।
ନା ନା ଆପଣଙ୍କର କାମ ସମାପ୍ତ ହେବା ଉପରେ ଆମେ ଜାଣି ସାରିଚ।
ଆ ଆଚ୍ଛା ଆଚ୍ଛା ଏ
ହଁ ହଁ ହଁ ହଉ ଠିକ ଅଛି, ଆପଣ କାମ ଜାରି ରଖନ୍ତୁ। ହଁ ମୁଁ ଟିକେ ଯାଉଛି
ହଁ ହଁ ଜାଆନ୍ତୁ ଆ ଆମେ ବି ଯାଇଛୁ। ଓହୋ।
ହଁ ଆପଣ ଯାଆନ୍ତୁ ଗାଈ ଖାଇବାକୁ ଦେବେ ଆମେ ଯାଉଛୁ କୁକୁର ଖାଇବାକୁ ଦେବୁ। ହଁ ହଁ ଆଜ୍ଞା ଆଜ୍ଞା ଠିକ୍ ଅଛି ନମସ୍କାର ରଖୁଛି ହଁ ହଁ ହଁ ହଁ। ଆଜ୍ଞା।